ଏ ବଇଛି ଛାତ ଉପରେ ଆଉ।
କଣ ବର୍ଷା ନାଇଁ କି ସେପଟେ।
ନାଇଁ ବର୍ଷା ଆ ଦିନ ଯାକ ଆଜି କାଚୁଚି ପରା।
ବର୍ଷା ଅଛି ସେପଟେ?
ବର୍ଷା ଆଜି ଦିନ ଯାକ କାଟୁଛି।
ଓହ। ଆମର ଏପଟେ ବି ବର୍ଷା ଟିକେ ଥିଲା ଦିନ ଯାକ ବୁଝିଲ।
ହଁ।
ଏଇନା ସକାଳେ କାଲି ର କେଟିନି ପଳେଇଥିଲି ଶହେ ପଡୁଥିଲେ ଉଠିଲା ବେଳୁ ଏଗାରଟା ହେଲାଣି।
ହଁ।
ନା ଏଗାରଟା ଉଠିଲା ବେଳୁକୁ ବର୍ଷା କେତେବେଳେ ଚାଲିଚି ଜାଣିନି ମାତ୍ର ବାରଟାରେ ଛାଡିଲା ବର୍ଷା। ଫେରେ ବର୍ଷା ଛାଡିଥିଲା ଚାର ତାରେ ଆଉ ଥରେ ଟିକେ ଧରିଲା, ଆଗ ଛଅଟା ପନ୍ଦରରେ କରୁଥିଲା ଏଇନା ଏବେ ଟିକେ ଛାଡିଚି।
ଆମେ ପରା କାଲି ରାତିରେ ଶୋଇଛୁ ହେଲା
ହଁ।
କାଲି ଗୋଟେ ପଳେଇଥିଲୁ ଏଇ ଇଭେଣ୍ଟ ଗୋଟେ ପଳେଇଥିଲୁ।
ହ, ହଁ।
ଇଭେଣ୍ଟ ରୁ ଆସିକି ଶୋଇଛୁ ତ ଭାଇ ରାତିରେ ତ ଘୋଡି ଫୁଡିି ହବାକୁ କି କିଛି ନାଇଁ। ଗୋଟା ଶୀତ ଏମିତି ରେ ବର୍ଷା ଜୋରେ ପକେଇଲା, ଶୀତ ହେଲା ଯେ ଆଉ ମାନେ ଏଡେ ଜୋରେ କହନି ପୁରା ଇଏ ପୁରା ଆଉ ହେବି ଜୋରେ ଶୀତ ହେଲା। ରାତିରେ ସେଠୁ ହଇରାଣ ରାତି ଯାକ ହଇରାଣ, ସକାଳୁ ଉଠିଲା ବେଳକୁ ବର୍ଷା କାଚୁଛି ଯେ ରାତି ଯେ ଏତେ ବେଳପର୍ଯ୍ୟନ୍ତ ଯାଇ କାଚୁଥିଲା। ଏବେ ଟିକେ ସନ୍ଧ୍ୟାବେଳେ ଛାଡିଲା। ଏବେ କ୍ଲାସ୍ ବି ଯାଇ ପାରିଲୁନି ଭଲରେ କରିବା ପାଇଁ।
ତମେ ହେଲା ଆଜି ତମର କ୍ଲାସ୍ ଟା ବନ୍ଦ ତାହେଲେ ନାଇଁ?
ହଁ।
ମାନେ ମୋ ଉପରେ ରେନ୍ କୋଟ, ଛତା ସବୁ ରେନ୍ କୋଟ ଫିନ୍ଧିଲେ ମଧ୍ୟ ସେ ଛିଛିଡ଼ା ମାରି ଦେହ ଓଦା ହେଇଯାଉଛି।
ହଁ ସେଇଟା ପରା, ହଁ ସେଇଟା।
ଆମ ଗୋଟେ ମତେ ଟିକେ ସୁବିଧା ଆମୋ ଏପଟୁ ପାଖ ତ ଟିକେ ଧାଇଁ ପଳେଇଲି। ଆଜି ଅନ୍ୟ ଗାଁରୁ ଆସିଛିତାକୁ ଟିକେ ଅସୁବିଧା ନା
ହଁ ହଁ।
ହ ଏନା ବର୍ଷା ବର୍ଷେ ଇଲେ ଫାଇନ୍ ପେନ୍ ନେଲେ, କ୍ଲାସ୍ ରେ ଟିକେ ଅଧିକ ଦେଖି ଟାଇମ୍ ଦେଖି ଅଲଗା କରିବା କଥା, ହେ ସେ କରୁନାହାନ୍ତି।
ତାଙ୍କର କଣ ଅଛି, ତାଙ୍କର ବର୍ଷା ହଉ କି ଯାହା ହଉ। କ୍ଲାସ୍ ଭାଇ ହବାର ଅଛି। ସିଏ କଣ ବନ୍ଦ କରିଦେବେ ନା କଣ?
ହଁ ଏନା ଆମେ ଟିକେ ଅସୁବିଧା ରହୁଛୁ ଆଉ କଣ।
ହୁଁ ସିଏ କଣ ଚାହୁଁନ୍ତି ଯେ କେମତି କେତେ ଦିନ ଭିତରେ ତାଙ୍କୁ କୋର୍ସ ଟା ସାରିଦେବେ, ଜଲଦି ଜଲଦି ବର୍ଷା ହଉ କି ଯାହା ହଉ। ହୁଁ ହୁଁ। ତାଙ୍କ ସେ କେମିନ୍ତି ଚାହୁଁଛନ୍ତି ତାଙ୍କ କାମଟା ଜଲଦି ସାରିବେ ବୋଲି।
ହଁ।
ଆଉ କଣ, ସିଏ ବର୍ଷା ହଉ କି ଯାହା ହଉ ସିଏ କଣ ସେ ଜିନିଷ ଆଉ ଅନେଇବେ କି?
ହେଲା ଆଉ।
ହୁଁ। ସେଇଟା ହଉଛି ମେନ୍ କଥା।
ତମର ସେଆଡେ କଣ ଚାଲିଛି?
ଆମର କଣ ଘର କାମ ଚାଲିଛି ପରା।
ଘର କାମ ଆହୁରି ସରିନି, ଛାତ ପଡୁଥିଲା ବା ଆହୁରି ସରିନି ନା କଣ?
ଛାତ କଣ? ଛାତ କଣ ଏଇନା ପଡ଼ିଲାଣି ଛାତ ଜଷ୍ଟ ଖାଲି କାନ୍ଥ ଉଠିଛି, ଇଟା ବୁହା ହଉଛି କାନ୍ କାନ୍ଥ ଉଠିଚି ଅଳ୍ପ ଅଳ୍ପ ହେଇକି।
ଛାତ ପଡିଛି ବୋଲି ମୁଁ ଶୁଣିଥିଲି। ଛାତ ପଡିିନି ଖାଲି କାନ୍ଥ ଉଠିଛି?
ହୁଁ କାନ୍ଥ ବି ପୁରା ଉଠିନି। ଅଳ୍ପ ଅଳ୍ପ ଉଠିଛି। ସିଏ ଫୁଣି ସବୁ ପିଲର ଫୁଣି ଅଧା, ରଡ୍ ଦେଖା ଯାଉଛି, ଇଟା ଅଳ୍ପ ଅଳ୍ପ ଏମିତି ବୁହା ହଉଛି ଚାଲିଛି ଧୀରେ ଧୀରେ କାମ ଆଉ।
ଏ ନା ଏବେ କାମ ଆରମ୍ଭ କଲେଣି ନାଇଁ କଣ?
କାମ ବା ଚାଲିଛି ସବୁଦିନ, ଇଟା କାମ ଚାଲିଛି। ମାନେ ଇଟା କାନ୍ଥ ଉଠୁଛି।
ଓହୋ ଆମର ଏଇନା ସୋଇଲାଣି। ପ୍ରାୟ ସରଲାଣି।
ସରିଗଲାଣି ସବୁ?
ହଁ ଆମର ପ୍ରାୟ ସରି ଲାଣି। ପ୍ରାୟ ମାନେ କଣ ଏଇନା ଦୁଇ ଦିନ ହେଲା ଇଏ ଚାଲିଥିଲା। ଛାତ ପକା ଚାଲିତା ସରିଲାଣି ଛାତ ପକା ସଇଲାଣି ଏଇନା ମିସ୍ତ୍ରି ଟାଇମ୍ ଦେଇଚି ଏକୋଇଶ୍ ଦିନ ପାଇଁ।
ହୁଁ।
ଏକୋଇଶି ଦିନ କଣ ସେଇ ଛାତ ରେ ପାଣି ଦେଇ ରଖିବାକୁ କହିବେ ତାପରେ ସେ ବାହାର କରିବା ଆଉ।
ହଁ।
ସେଣ୍ଟ୍ରିଂ ବାହାର କଲା ପରେ ତାପରେ ଆଉଥ ଦେଖିବା ପ୍ଲାଷ୍ଟର୍ ଫ୍ଲାଷ୍ଟର୍ କରିବା ପ୍ଲା ମୁଁ ଭାବୁଛି ପ୍ଲାସ୍ ବା କରିବିନି ପଇସା ସଇଲାଣି ସବୁ।
ହୁଁ।
ପଇସା କୁଆଡେ ସ
ନାଇଁ ମୋର ବି ସି ଚନ ପରା ପଇସା ପତ୍ର ଟିକେ ଅସୁବିଧା କୁ ଇଆଡେ ମିସ୍ତ୍ରୀ ସବୁଦିନ ଆଉଛନ୍ତି ମିସ୍ତ୍ରୀ ଦି ତିନିଟା ହେଲ୍ପର୍ ତାଙ୍କର ଦି ତିନିଟା ଏଇମିତି ଆଉଛନ୍ତି।
ହଁ
ସିଏ ସବୁଦିନ ତାଙ୍କର ସିଏ କଁ ଆଉ ଖାଲି ହାତରେ ଯିବେ କି କାମ କରନ୍ତୁ ମାନେ ତ ପଇସା ନେଇକି ଯିବେ ନା ନାଇଁ।
ଆଉ
ସେ ପଇସା ନେଇକି ସବୁଦିନ ଯାଉଛନ୍ତି ତାପରେ ସବୁଦିନ ଆମର ଇଟା ଇଟା ସରୁଚି ମାନେ ପୁଣି ଇଟା ନୂଆ ଇଟା ଆସୁଚି। ଇଟା ଆସୁଛି ବାଲି ବାଲି ଆସୁଛି ସିମଟ ଆସୁଛି ଗୋଡି ଆସୁଛି ସବୁ ଜିନିଷ ଆସୁଛି। ଆଉ ସବୁ ଜିନିଷ କିଣିଲା ବେଳକୁ ପଇସା ପତ୍ର ଟିକେ ସଟେଜ୍ ହୋଉଚି ପାଖରେ କଣ କରିବା। କଷ୍ଟେମଷ୍ଟେ ଚାଲିଚି ଦେଖିବା ଯୋଉ ଯାଏଁ ଯିବା ଆଉ କଁ କରିବା।
ହଁ ମୋର ବି ସେଇୟଆ ଯିଏ କାମ କରୁଚି ତା ଦିନର ମଜୁରୀ ସିଏ ନବକି ନାଇଁ? କଷ୍ଟର ଫଳ କିଏ ଛଡିିବ କେବେ କାହାର? ସେଇ ସେଇଥିପାଇଁ ମୁଁ ମଧ୍ୟ ମୋର ପେମେଣ୍ଟେ ସଙ୍ଗେ ସଙ୍ଗେ ମୋର କାମ କରିବ ଏଇନା ପେମେଣ୍ଟ ମୁ ପେମେଣ୍ଟ୍ ଦେଇ ଦୋଉଛି ତମେ ଯାଅ ପେମେଣ୍ଟ୍
ହଁ ମୋର ବି ସେଇଆ ଲୋକ କାମ କରୁନ୍ତି ମାନେ ସିଏ ତାଙ୍କ ପଇସା ନିଅନ୍ତୁ ପାଏ ପା ଖେରେ ଥାଉ କି ନଥାଉ
ହଁ।
ହେଲା ତାଙ୍କ ପେମେଣ୍ଟ୍ ଟା ମୁଁ କରିଦୋଉଚି ସାଙ୍ଗେ ସାଙ୍ଗେ।
ତାଙ୍କେ ମଜୁରିଆ ଲୋକ ତାଙ୍କର ପେମେଣ୍ଟ୍ ହେଲା ତାଙ୍କ ଦିନ ଚଳିବ ନହଲେ ତା ଜଣେ ଚଳିବ କେମିତି, ହୁଁ।
ସେ ଘର କାମଁ ଚାଲିଚି ଦେଖିଆ ଯୋଉ ଯାଏ ଗଲା ନେଲେ ଆରବର୍ଷ ଆଡି ଛାତ ପକେଇବି ଆଉ ଏବର୍ଷ ଯେତିକି ହେଲା ସେତିକି ଆଉ।
ହଁ ମୋର ଏଇନା ଛାତ ପଲା ମୁଁ ଆଉଛି ଛାତ ପକେଇ ରଖିଦେବି ଏଇନା ଗଁ ଖରାକୁ ଟିକେ ରଖିବା ପାଉଚି।
ହୁଁ।
ଉପର ଟେ ଗରମ କଲେ ଥଣ୍ଡା ଟିକେ ଥଣ୍ଡା ହେଇଯାଉଛି ଉପରେ ସିନା ଗୋ ଛାତ ହେଇଲାଣି ନା ଆଉ ସେତ ଗମ ଲାଗିବନି। ଏଇନା ପ୍ଲାଷ୍ଟର୍ ଯେବେ କଲେ ବି ହବ ଚଳିବ।
ହଁ ସେଇଟା ତ ମେନ୍ ପ୍ଲାଷ୍ଟର୍ ଛାତ ପଡିଗଲା ପରେ ଆଉ କଣ ଟେନସନଛି ଭିତର କାମ ଟା ଧୀରେ ଧୀରେ କରିବ ଆଉ।
ହଁ ସେଇଥିପାଇଁ ମୁଁ ଟିକେ ଥକି ଯାଇଚି ଦେଖିବା ଆର ବର୍ଷ ଆଡକୁ ଦେଖିବା ନହେଲେ।
ହଁ ମେନେ ମେନେ ହେଲା କାନ୍ଥ ଉଠିକି ଛାତ ପଡିିବାଟା ଛାତ ପଡିଗଲା ପରେ ଭିତର କାମ ଘର ଭିତର କାମ ତମେ ଯେ ତେ ଡେରି କର କି ଯେତେ ଯାହା କରୁଚ କର ସେ କିଛି କଥା ନାହିଁ ଚଳିବ।
ଏନା ମୁଖ୍ୟ କାମ ଟା ହେଇଗଲା ଆଉ ବାକି ସବୁ ଛୋଟ କାମ ଆଉ ପ୍ଲା ରବର୍ ରଙ୍ଗ ଦବ ଆଇ ଲାଇଟ୍ରେ ଲାଇନ୍ ଆସିବ ଏଇ ଛୋଟ
ହଁ ୱାରିଙ୍ଗ୍ ୱାରିଙ୍ଗ୍ ହବ ସବୁ ଲାଗିବ ଯାହା ଭିତରେ ଜିନ୍ଷ ଯାହା ଆଉ କଣ।
ହୁଁ।
ସେଇଟା ମେନ୍ ସେଇଟା କିଛି କଥା ନାହିଁ ମେନ୍ ହେଲା ଛାତଟା ପଢିବାର ଅଛି।
ଆଚ୍ଛା।
ନା ବେ ଜାହେଲେ ଛାତ ନ ପାଇଲେ ପୁଣି ବର୍ଷା ମାଡ ଖାଇକି କନ୍ଥ ଫାନ୍ଥ ସବୁ ଭାଙ୍ଗଯିବେ ନା।
ଆଉ ସେଇତ କଥା।
ହଁ ଛାତଟା ପଢିଗଲା ପରେ ଆଉ କିଛି ଟନସନ୍ ନାହିଁ ଭିତର କାମ ଧୀରେ ଧୀରେ ଧୀରେ ଧୀରେ ପଇସା ରଖି ରଖି କରିବ ଆଉ।
ସେଇଥିପାଇ ମୁଁ ଟିକେ ଥକିପଡିଯାଏ ନା ପଇସା ପତର କି ନା ସରିଲାଣି ଟିକେ।
ହଁ।
ଜରି ଶୋଇଲାଣି ଆଉଥରେ ଦେଖିବା ଆଉ ବର୍ଷ ଖଣ୍ଡେରେ ଜମା କରିବା ତାପରେ ଦେଖିବା ଘର ଟେକିବା ଆଉ। ହଁ
ହଁ ହଁ ଠିକ ଅଛି ସେଇଟା ତ ମୁଁ ବି କୋହୁଚି। ହୁଁ।
ଆଉ ତମର ଭୋଜି ଫୋଜି କଣ କେବେ କଣ କହୁଥିଲେ?
ଆମର ସେଇ ଆମର ଏଇ ଫ୍ରାଙ୍କଫନ୍ ପିଲା କହୁଥିଲେ ଭୋଜି କରିବେ ବୋଲି ରବିବାର ଆଡିକି ଯେ
ହଁ।
କଣ କେଯାଣି ମୁଁ ଜାଣିପାନେଇ ସିଏ କଣ ଜାଗା କୁଆଡେ ବାଛିଚନ୍ତି କଣ କେତେ କଣ ଆଇଟମ୍ କେତେ ପିଲା ମୁଁ କିଛି ଜାଣିନି, ମୁଁ ଖାଲି ଜାଣିଥିଲି ଭୋଜି ଭାତ କରିବେ ବୋଲି। ତମ ମତରେ କଣ ହଁ ଫିସ୍ ଟାଇପର ଆଉ ହଁ ସାଙ୍ଗ ମାନେ ଆଉ।
ଓହୋ ଆଚ୍ଛା ବଣ ଭୋଜି ତାହେଲେ ନାଇଁ।
ବଣଭୋଜି ନୁହବା ମାନେ ଏଇ ଭଲ ଜାଗା ଗୋଟେ ପ୍ଲେନ୍ ଭଲ ଜାଗା ଦେଖିକି ଗୋଟେ ଭୋଜି କରିବାକୁ ଆଉ।
ହେଲା ଆଉ ସାଙ୍ଗମାନେ କରିବା ନାଇଁ।
ହଁ କରିବୁ ଯେ ଯେ ମୁଁ କାଇ ଜାଣିନି କେତେ ଟଙ୍କା କଣ କହିବେ କେତେ ଟଙ୍କା କଣ କହିବେ। ଭଲ ଜାଗା କୋଉଠି ତମେ ଜାଣିଛ କି, ମାନେ ଭଲ ଜାଗା ଭଲ ସେଠି କରିବା ପାଇଁ ସୁବିଧା ଥିବ କଣ।
ଜାଗା ମାନେ ଜାଗା ତ ବହୁତ ଅଛି ତମେ କହୁନ କେତେ କିଲୋମିଟର ରେଞ୍ଜ ଭିତରେ ଯାଇପାରିବ ବୋଲି ମୁ କାଇଁ ଟିକେ କହିବି ଜାଗା କଉଠି କଣ?
ଏଇ ଆମରି ପାଖାପାଖି ମ ଆଠ ଦ ସାତ ଆଠ କିଲୋମିଟର ଭିତରେ।
ସାତ ଆଠ କିଲୋମିଟର ମାନେ କାଇଁ ନା ହୋଟେଲ୍ ଫୋଟେଲ୍ ସେଇ ଅଛି ଆଉ ଯଦି ଅଧିକ ଟିକେ ଯିବ ଖୋର୍ଦ୍ଧା ଫୋର୍ଡା ଆଡେ ଯିବ ଯାଇନା।
ନା ମ ଶାଆଡେ ନୁହଁ ମୁଁ ଧୋଉଲୀ ଧଉଳି ଫଉଳି ବି ଭଲ ଜାଗା କରିବା ପାଇଁ ଭୁବନେଶ୍ଵର ଧଉଳିରେ। ସେଇଠି ବି କଲେ ଭଲ ସେଇଠି ଆମେ କରିବୁ ବୋଲି ପିଲା କଥା ହଉଥିଲେ ଯେ ଦେଖାଯାଉ କଣ କରୁଛନ୍ତି ତାଙ୍କ
ହଁ ସେଇଟା ବି ପ୍ଲେସ୍ ଟା ଭଲ ପ୍ଲେସ୍ ଟା କିଛି ଅସୁବିଧା ନାହିଁ କହିଲେ ହବ।
ଭୋଜି କରିବା ପାଇଁ ସେ ପୁଣି ସେ ଯୋଉ ଜାଗାରେ ତମେ କରିବନି କି?
ହଁ।
ସେ ଜାଗା ପାଇଁ ପୁଣି ଭଡା ଦେବେ ସେମାନେ।
ଆଉ ତମେ ଜାଗା ପାଇଁ ତ ଭଡା ଯୋଉଠି ବି ଆଜିିକାଲି ଚାଲୁଛେ।
ହଁ। ମନେକଁ କହିଲ ଭଡାରେ ସିଏ ସବୁ ଦେବେ କାଠ ଦେବେ, ଚେୟାର ଦେବେ ସବୁ ଦେବେ। ବୁଝିପାଇଲି ଦେଖିଆ ସାଙ୍ଗ ମାନେ କଣ କବଛନ୍ତି ଆଉ? ଭୋଜିରେ କଣ କଣ କଲେ ଭଲ ହବ କହଲ ଆଇଟାମ୍?
ଭୋଜି ଏଇନା ତମର ଆଇଟମକୁ ନେଇକି ଡିପେଣ୍ଡ। ଏଇନା ଯଦି ପଇସା ପତ୍ର ଅଛି ତାହଲେ ଭା ଭାତ ଡାଲି ତରକାରୀ ଚିକେନ। ଛତୁ ପନିର ଆଉ ଯଦି କ୍ଷିରି କରିବ କ୍ଷିରିରେ ସବୁଠୁ ଅଧିକ ପଇସା କ୍ଷିରିରେ ଲାଗିବ।
ନାଇଁ ମ କ୍ଷୀରି କରିବୁନି ମ ଆମର କଥା ହେଇଥିଲା କଣ କହିଲ, ଭାତ ଟିକେ କରିଥାନ୍ତୁ, ଡାଲି ଡାଲି ହେଇଥାନ୍ତା।
ହଁ।
ନାଇ ନାଇଁ ଆଗ ଷ୍ଟା ଷ୍ଟାର୍ଟର ଆଇଟମରେ ହେଇଥାନ୍ତା ଚିକେନ ପକୋଡା ଆଉ ଛତୁ ପକୋଡ଼ା
ହଁ।
ଆଉ ମାଛ ଭଜା।
ଆଁ।
ଆଉ ତାପରେ ମେନ୍ ଆଇଟମ ରେ ହେଇଥାନ୍ତା ଭାତ, ଡାଲି
ହୁଁ।
ଚିକେନ ତରକାରୀ ଚିଲି ପନିର ପାମ୍ପଡ଼ ସାଲାଡ଼। ଏତିକି ଆମେ କଥା ହେଇଥିଲୁ।
ଆଉ ଏଇତ ଏତିକି ତ ଚଳିବ ଏଇନା ଭଲ ଅଛି।
ଏତିକିକୁୁ ବା ଗୋଟେ ପିଲା ପିଛା ପଡିଯାଉଛି ସାତଶହ ଟଙ୍କା ଆଠଶହ ଟଙ୍କା।
ହଁ ହଉ ଏତିିକି ସାତସହ ଆଠସହ କହିଲେ କମ ହେଇଛି ନା କଣ।
ହଁ ସେଟା ତ ମୁଁ କୋହୁଚି ପିଲା ପୁଣି ରାଜିହବାର ଅଛି ନା ସମତେ ଆଉ ଆମେରି ଚାରି ଜଣ ରାଜି ହେଲେ ହେଇଯାଏ କି ସମ ସବୁ ପିଲା ଫୁଣି ରାଜି ହେବାର ଅଛି ଏତେ ଟଙ୍କା କୁ।
ହଁ ସେଇରେ ପାଇଁ ଆମେ ଏଇନା କହିଦବା ଯିବା ବୋଲି ସମସ୍ତେ ପାଖରେ ପଇସା ଥିବାର ଅଛି ସମସ୍ତେ ରା ଯାହା ହେଉ ସେ ରାଜି ହବାର ଅଛି।
ହୁଁ ହୁଁ ହୁଁ। ଭୋଜି ଟା କଣ ଜଣେ କରିବ କି ସମତେ କରିବେ ନା।
ଆଉ
ହୁଁ ତ ଜଣେ ରାଜି ହେଲେ କିଛି ହବନି ମୁଁ ସିନା ମୋ ପାଖେନା ପଇସା ଅଛି ମୁଁ ଦେଇଦେବି ଆଉ ସମତେ ରାଜି ହେବେ କି ସେଇ ପଇସାରେ?
ଆଉ ସମସ୍ତେ ରାଜି ହବାର ଅଛି ସମସ୍ତଙ୍କୁ ଟ ତାଙ୍କୁ ଭଲ ଲାଗିବା ଅଛି ଜାଗା ଫାଗା ସବୁ
ହଁ ମୁଁ ଅଲି ହିସା ହିସାବ କରୁଥିଲି ହେଲା ଖାଇବା ଖାଇବା ପଇସା ଟା ଖାଲି ପାଂଶହ ଟଙ୍କା ହେଇଯାଉଛି ପାଂଶ ତିରିଶ ନା ପାଂଶ ଚାଳିଶି ହେଇଯାଉଚି ଖାଇବା ଖାଲି ଖାଇବା ପାଇଁ ଚାନ୍ଦାଟା।
ଆଚ୍ଛା।
ତା ବାଦ୍ ପୁଣି ଅଛି ସେଠି ଜାଗା ବୁକିଂ ଅଛି ପାଲ ଅଛି ହୁଣ୍ଡା ଡେକ୍ଚି ଅଛି। ତାପରେ ଯଦି ଗୀତ ଫୀତ ବଜେଇଲ ତା ପାଇଁ ପୁଣି ଅଲଗା ପଇସା।
ହଁ।
ମାନେ ଯାହାହେଲେ ବି ଜଣଙ୍କୁ ହିସାବ କଲେ ଆଭ୍ରେଜ୍ ଗୋଟେ ଆଠଶହ ଟଙ୍କା ଧର। ଆଠଶହ ଟଙ୍କା କି ସାତଶ୍ ଟଁ।
ହଁ ସାତଶହ ଆଠଶହ ଚଳିବ ଆଜିକାଲି ତ ଭୋଜ କରୁଛନ୍ତି ଲାଗିବ ସାତଶହ ଆଠଶହ ଚଳିବ।
ହଁ କିନ୍ତୁ ଏ ପୁଣି ପିଲା ପୁଣି ରାଜି ହବାର ଅଛି ନା ଆମେ ସିନା ହଁ ହଁ ଆ ମ ଚଳିଯିବ ଆମ ଏଇ ହିସାବରେ।
ହୁଁ ହୁଁ।
ଦେଖିବା ସେମାନେ କଣ କୋହୁଛନ୍ତି ଆଉ।
ହଁ ସେଇଟା ଚଳିବ ଦେଖିବା ଦେଖି ବୁଝି ଯିବ ଆଉ।
ତାଙ୍କୁ ତ କହିଚୁ ଆମେ ସିଏ ଦେଖାଯାଉ ଆମେ ତ କୁହା ହେଇଚି। ତାଙ୍କ ଉପରେ ଛଡା ହେଇଚି ସେମାନେ ଯାହା ଇଏ ନେବେ ଆଉ ଯାହା ଡିସିସନ୍ ନେବେ ଆଉ।
ହଁ ଡିସିସନ୍ ନେବେ କଣ ଆଉ ଏ ଯିବ ବୋଲି ଆସିବ ଡିସିସନ କଣ।
ଯିବ ବୁଲିଆସିବ କଥା ନାଇଁ ଯେ ମେନ୍ ହେଲା ପୁଅ ପିଲା କମ୍ ଝିଅ ପିଲା ଟିକେ ଅଧିକ ହେଲା। ସେମାନଙ୍କୁ ପୁଣି ନବା ଆଣିବା ଛାଡିବା ପୁଣି ସିଏ ଗୋଟେ ପାଲା। ହେଲା ଏ ସେଥି କଥା ନାଇଁ ହଁ।
ସେ ହେଇବ।
ହଁ ସେଇଟା ହୋଉଚି କଥା ଅଁ ସେ ଜା ଗାଁ ରେ ପୁଣି କରିକି ଖାଇକି ପୁଣି ହଣ୍ଡା ଡେକ୍ଚି ଧୁଆଧୁଇ କରିକି ଆସିବାଟା ହୋଉଚି ମେନ୍ କାମ ଖାଲି କରିଦେଲେ ହବନି।
ହଁ।
କରିକି ପୁଣି ଖାଁ ଧୁଆ ଧୁଇ କରିକି ଜିନ୍ଷ ପୁଣି ଆସିବ ନା ତାଙ୍କୁ କଣ ସେମିତି ଅଇଁଠା କରିକ ଜିନ୍ଷ ଦେଇଦବ ନା କଣ?
ନା ନା ସେମିତି ହବ କି?
ହୁଁ ସେଇଟା ତ କଥା।
ଆଃ।
ହେଲା ମୁଁ ସେଇଟା କହୁଛି। କଣ କରିଆ ମୁଁ ବି ଜାଣିପାରୁନି ତାଙ୍କ ଉପରେ ଆମେ ଛାଡି ଦେଇେଚୁ ମୁଁ କହିଲି ତମେ ଯାହା ବ-ଇଏ ଉ ଭାବିକି ଆମକୁ କହିବ ଜଣେଇବ ଆମକୁ ଆଉ।
ଆଛା ହେଲେ ପ୍ରାୟ ପ୍ରାୟ କେତେ ଜଣ ଯିବ?
ଏ ପନ୍ଦର ସତର ଖଣ୍ଡେ ହଉ ପନ୍ଦର ଜଣ ଖଣ୍ଡେ ହଉଛନ୍ତି।
ଆଚ୍ଛା ଆ
ଏ ଯେତେ ପିଲା ଆ କମ ସେତେ ପଇସା ଅଧିକ ପଡିବନି କି?
ଆଉ ଯେତେ ପିଲା ବଢ଼ୁବ ସେତେ ପିଲା ସେତେ ପଇସା କମ।
କମ୍ ହବ ସେଇଟା ସେମାନେ ବୁଝିବାର ଅଛି ହେଲେ ଆମେ କହିଦେଲେ କଣ ହବ? ଯେତେ ପିଲା କମିବେ ସେତେ ପଇସା ବଢିବ।
ହ।
ସେଇଟା ମୁଁ କହୁଛି ହଁ ହଉ ଦେଖିବା କଣ ହଉଛି ସେମାନେ କଣ କହୁଛନ୍ତି କୁହନ୍ତୁ।
ଦେଖାଯାଉ କଣ ହଉଛି?
ଆମେ ତିନି ଚାରି ଜଣ ସାଙ୍ଗ ଯ ଆମେ ଅଛି ଆମେ ରାଯି ଯିବା ପାଇଁ ସେମାନଙ୍କର ଖାଲି ରାଜି ହେଇକି ହଁ କଲେ ଆମେ ଆଗକୁ ବଢ଼ିବୁ ଆଉ।
ହେଲା ଆଉ ସବୁ କଥାବାର୍ତ୍ତା ଏବେ ବ-ବର୍ତ୍ତମାନ ଚାଲିଛି ଯିବା ପାଇଁ ନାଇଁ?
ହଁ ଆମେ ଦି ଦିନ ହେଲା ଚାଲିଛି ଲିଷ୍ଟ ବି ଲିଷ୍ଟ ଏରିକା ବି କରିଦେଇଛୁ। ଯୋଉ ଖାଇବା ଲିଷ୍ଟ ଗ୍ରୋସରୀ ଲିଷ୍ଟ ସବୁ ଜିନିଷ ପିଲାଙ୍କର ଲିଷ୍ଟ ହେଲା ହେଇଛି ଯେ ଦେଖାଯାଉ କଣ ହଉଛି?
ତମର କିଏ ପୁରୋହିତ କିଏ ଚିହ୍ନା ଅଛି କି?
ପୁରୋହିତ ନାଇଁ।
ନା ଘରେ ଗୋଟେ ପୂଜା କରିବି ଭାବୁଥିଲି।
ପୂଜା କରିବ ହଁ ଆମରି ଘର ପାଖରେ ଜଣେ ଆଉଛନ୍ତି। ମାନେ ସେ ଜଣେ ଆଣ୍ଟି ହେବେ ତାଙ୍କ ଘରକୁ ଜଣେ ଆଉଛନ୍ତି ପୂଜା କରିବାକୁ ଡେଲି।
ହଉ।
ତମେ କରିବ କି?
ନା ନା ପୂଜା ପାଇଁ ଗୋଟେ ଲୋକ ଦରକାର ସେପାଇଁ କହୁଥିଲି।
ହଁ।
ଟିକେ ଦେଖିକି କହିଥିଲେ ଭଲ ହେଇଥାନ୍ତା ଆଉ।
ସିଏ ବି ଆମର ବି ଏ ଯୋଉ ଆସୁନାହାନ୍ତି କି ସିଏ କହିବା ବଳିଆଙ୍କର ଘର ପୁରହିତ ହେଲା।
ହଁ।
ସିଏ ଆସୁଛନ୍ତି ଡେଲି-ସକାଳେ ଆଉଛନ୍ତି ପୂଜା କରୁନ୍ତୀ ଯାଉଛନ୍ତି ପୁଣି ସନ୍ଧ୍ୟାବେଳେ ଆସିକି ପୂଜା କରୁଛନ୍ତି।
ହଁ ହଉ ସେମିତି ହେଲେ ବି ଚଳିବ ଆମକୁ ଯେ ଅସୁବିଧା ନାହିଁ।